ହେଲୋ।
ଝିଅ ଖାଇବ। ଏଇ ହେଇଯିବ। ଏମିତି କହିଲେ, ମୁଁ ପଳେଇ ଆସିଲି। ପୁଣି
ହ୍ୟାଲୋ।
ହଁ।
କଣ କରୁଚନ୍ତି?
ମୁଁ ଏଇଠି ଚାଲିଛି ଆଉ।
ଆଉ
ହଁ। ହଁ।
କଣ ଖାଇଥିଲେ?
ଏଇ ଭାତ, ଡାଲମା,
ଆଉ କଣ କରୁଚ? ହ୍ୟାଲୋ।
ହଁ।
ମୁଁ କହିଲି, ସନ୍ଧ୍ୟାବେଳେ କଣ ଖାଇଥିଲେ?
ଏଇ ବରା ତରକାରୀ ଆଉ।
ଉଁ ହୁଁ, ଆଉ ବର୍ଷା ହଉଛି।
ହଁ, ଜୋରେ ହଉଚି।
ଆଉ ସବୁ ଭଲ।
ହଁ।
ଆଉ କଣ କୁହନ୍ତୁ?
ହଁ, ଏମିତି ତ ଆଉ।
ଆଉ ଆପଣ କିଛି ପଚାରନ୍ତୁ।
ଆଉ।
ଆଉ କଣ, କୁଆଡ଼େ ଯାଇଥିଲେ, ବୁଲି?
ହଁ ହଁ, ଯାଇଥିଲି ବୁଲି ଆଉ। କୁଆଡ ବର୍ଷା ତ ହଉଛି ଆଉ କୁଆଡେ ଯିବୁ। ଟିକ ବାହାରେ ହଉ ଆଉ ଆପଣ ରଜ କେମିତି କଟିଲା?
ଆଉ ସେମିତି ପାନ ଫାନ ଖାଇ ଆଉ ଦୋଳି ଖେଳିକି ଏମିତି ଆଉ।
ଆଉ କଣ କଣ ସବୁ ପିଠା ଖାଇଥିଲେ?
ଏଇ ପୋଡ଼ପିଠା ଆଉ ଇଡ଼ଲି।
ଆଉ କୋଉ ପିଠା ଖାଇନାହାନ୍ତି?
ଏତିକି ତ ଆଉ।
ହୁଁ ହୁଁ ଆଉ ଆଗା ଘରେ ସବୁ କେଠି ଅଛନ୍ତି
କଣ କହିଲେ?
ହେଲେ ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ଏଇ ଅଛନ୍ତି ମମି ଅଛନ୍ତି ମୋ ଭାଇ ଅଛି।
ହୁଁ।
ଆଉ ମୋ ବାପା ଅଛନ୍ତି।
ହୁଁ। ଆଉ କେହି ନାହାଁନ୍ତି?
ଆଉ ମୋ ଜେଜେ ଅଛନ୍ତି।
ହୁଁ। ଆପଣ କଣ ପଢୁଛନ୍ତି?
ଏ ଠିଆ ଆଇଛି ତ ଆଉ।
ପଢୁଛନ୍ତି କଣ? କୋଉଥିରେ ପଢୁଛନ୍ତି? ହ୍ୟାଲୋ।
ହଁ ହ୍ୟାଲୋ।
ତମେ କୋଉଥିରେ ପଢୁଛନ୍ତି? ହ ମନ ମନ ଦେଇକି ପାଠ ପଢୁ ତ।
ହଁ।
ଆଉ ଆଉ ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ସେମିତି ଆଉ।
ଓ ହୁଁ ଆଉ ଦୋଳି ଖେଳିଥିଲ ରଜରେ?
ହଁ ସେମିତି।
ଆଉ ଆଉ କଣ କୁହ ଆପଣ କଣ ପଚାରୁନାହାନ୍ତି?
ଆଉ ଏବ ବର୍ଷ ଦଶହରା ହେବ ଦେଖିବେନି।
ହଁ ଦେଖିବୁ। ପରେ। ହ୍ୟାଲୋ ବୋଉ କୁ ଦେଲୁ। ବୋଉ ନାହିଁ ସିଆଡେ ଯାଇଛି ମୁଁ ଏଠି କଲରେ ଗୋଟେ କଥା ହଉଛି ମୋର କଟି ଯାଉଛି। ରୀଙ୍ଗୀ ହବ ମୁଁ କଣ କଲ ରେ କଥା ହଉଚି କି। ଆଛା ହଉ ବୋଉ କହିଦବୁ ସାର୍ ଭୋକ କଲାନୀ ଟିକେ ଜଲଦି କରିବ ମୁଁ ଆଉଚି ସାଙ୍ଗେ ସାଙ୍ଗେ ହଉ ହଉ କାଟ ସିଆଡୁ। ହ୍ୟାଲୋ ଆଉ କଣ କୁହ।
ଆଉ ତମ୍ ଆଉ ଆପଣଙ୍କର କଁ କିଏ କିଏ ଅଛନ୍ତି।
ଆମ ଘରେ ଆମ ବାପା ବୋଉ। ହୁଁ ଅପ୍ ଅପା ମୁଁ ଏତିକି ଆଉ। ଆଉ ଆମର ଆମର ଏବର୍ଷ ରଥଯାତ୍ରା ଭଲ ହବ ଆସିବେ ହେଲା।
ହଁ।
ହୁଁ। ରାତିରେ କଣ ରୋଷେଇ।
ରାତିରେ ସେଇ ଭୋଜି ଭୋଜି ହେଇଥିଲା ଦେଇଛନ୍ତି ଖାଇବାକୁ ଆଉ।
ଉଁ ହୁଁ କଣ ଅରୁଆ ଭାତ।
ହଁ।
ହୁଁ। ଉଁ ହୁଁ ଖାଇବା ଭଲ ହେଇଥିଲା।
ହଁ।
ଆଉ ଆପଣଙ୍କ ବାରି ରେ କଣ ଚାଷ ଲଗେଇଛନ୍ତି।
ହେଇ ଧାନ ଚାଷ।
ବାରିରେ।
ବାରିରେ ହଉଚି କକୁଡ଼ି ଗଛ ଆଉ ଜହ୍ନିଗଛ।
ହୁଁ।
ଟମାଟର ଗଛ।
ହୁଁ ଆଉ। ଗଛ କେମତି ଲଗାନ୍ତି ଜାଣିଛନ୍ତି। ଗଛ ଗୋଟେ ମାନେ ଗଛ ଟମାଟ ଗଛ କେମିତି ହୁଏ। ହାଲୋ।
ହଁ ହ୍ୟାଲୋ।
କୋଉଥୁ ରୁ ହୁଏ।
ସୁବୁନି କଣ।
ସେଇ ନେଟୱାର୍କ ପ୍ରୋବ୍ଲେମ ହଉଚି ଆଉ। ମୁଁ କହିଲି ଜହ୍ନି ଖାଆନ୍ତି ଜହ୍ନି।
ଜହ୍ନି ହଁ।
ଆଉ ସବୁ କଣ ଖାଆନ୍ତି ପରିବା।
ପରିବା ଏ ଇ ବିିଲାତି ହଁ। ଇଁ ପିଆଜ ଆଉ ଅମୃତଭଣ୍ଡା।
ଆଉ କଣ ନାଇ। ହୁଁ।
ଆଉ ସିଆଡେ ଖାଇବା ପିଇବା କଣ?
କଣ?
ସିଆଡେ ଖାଇବା ପିଇବା କଣ?
ଖାଇଏ ଉଁ ଖାଇବା ପିଇବା ଆମର ଅଁ ଆମର ଭାତ।
ଆଉ କିଛି ହେଇନି?
ନା। ଖିଆ ରାତି କଣ ଖାଇବା ଆଉ। ଭୋକ ତ କରିନି ସନ୍ଧ୍ୟା ବଳେ ବରା ଖାଇଥିଲି। ଭୋକ ହେଇନି। ଭୋକ ହେଲେ ଖାଇବି ଆଉ। ଉଁ ଏ ଏପଟେ ତ ବର୍ଷା ଛାଡୁନି ଯେ କୁଆଡେ ଗୋଟେ ଯିବୁ ବୋଲି ବାହାଇଲା ବେଳକୁ ଯାଇ ହଉନି। ଆଉ ଆପଣ ପୁରୀ ଯାଇଚନ୍ତି?
ପୁରୀ ହଁ।
ହଁ ହଁ। ହଁ ଆଉ? ଆଉ ଉଁ ଆପଣ କୋଉ ସବୁ ମନ୍ଦିର ଭଲ ଲାଗେ?
କଁ କହିଲେ?
ବୋଲି କୋଉ ମନ୍ଦିର ସବୁ ଭଲ ଲାଗେ ସବୁଠୁ?
ତୁ ହନୁମାନ ମନ୍ଦିର
ହୁଁ। ହୁଁ ହନୁମାନ ମନ୍ଦିରରେ ଅଁ ହୋମ ହୁଏ ଯୋଉ କଣ ସେଟା କୋଉ ସଂକରାନ୍ତି ରେ ଗୋଟେ? ମକର ସଙ୍କରାନ୍ତି ନା କଣ? ନା। ହଁ ଆଉ ହଉ ରଖୁଛି ଟିକେ ଆଁ।